ହଁ।
କଁ କରୁଚୁ?
ବସଚି ତୁ?
ମୁଁ ବି ସେଇ ବସିଥିଲି ଆଉ, ଆଉ କଣ ଖାଇଛୁ? ସବୁ ସାଙ୍ଗ ହେଇକି ପଚାରିଆ ତ ଆଉ, ହୁଁ ହୁଁ। ହୁଁ ଫାଷ୍ଟ ତୁ କହ। କଁ ଖାଇଥିଲୁ କହ? ହାଲୋ। ହ୍ୟାଲୋ।
ହ୍ୟାଲୋ।
କୁଆଡେ ଯାଉଛୁ କି?
କୁହ ଏଇନା ତୋ ଭଏସ ଶୁଭା ହିଁ ଯାଉନି କିଛି ଖାଇନି।
ଏବେ?
ଏବେ ଖାଇନି ଖାଇବି, ନାଇଁ
କିଛି ଖାଇନୁ ଏଯାଏ?
ନାଇଁ।
ସତେରେ?
ସତରେ।
ଯେ କଣ ପାଇଁ?
କଣ ପାଇଁ ନା ଥଣ୍ଡା ହେଇଛି ତ ଖାଇନି ଭୋକ ନାହିଁ। ଖାଇବି ଯାଉଛି ଶୋଇ ପଡ଼ିଥିଲି।
ସାଢେ ଦିଟା ହେଲାଣି ସକାଳୁ ଏଯାଇ କିଛି ଖାଇନୁ?
ନାଇଁ।
ସତ ନା ମିଛରେ ବା।
ଆବେ ସତରେ ତତେ ଯାହା ଗୋଟେ କହିଲେ ତୁ ମତେ ମୋ ମିଛ ଭାବୁଛୁ କଣ କହିଲୁ ମୋର?
କାହିଁକି ନା ତୁ ନ ଖାଇକି ଏତେ ଟାଇମ୍ ଯାଇ ରହିପାରିବୁନି।
ଆଉ ରହିପାରିବିନି ଥଣ୍ଡା ହେଇଛି ମତେ ଭଲ ଲାଗୁନି ଖାଇଆକୁ ପାଣି ପିଇ ପିଇକି ବସିଚି। ଏବେ ଯାଉଛି ଖାଇବି ଭୋକ ଲାଗିଲାଣି ମତେ।
ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ଶୋଇଛନ୍ତି, ତମ ଘରେ?
ଆମର ହଁ ଶୋଇକି ସବୁ ଉଠିଲେଣି ଏବେ ଟିକେ ହେଲା।
ଆଉ କଁ ରାନ୍ଧା ହେଇଥିଲା?
ଆଜି ସେଇ ଆଳୁ ପୋଟଳ ପିଠୋଉ ଦେଇକି ଭଜା ହେଇଥିଲା, ଶାଗ ଖରଡା ହେଇଥିଲା।
ହୁଁ।
ତମର କଣ ରୋଷେଇ ହେଇଛି?
ମୁଁ ଜାଣନି ମୁଁ ଖାଇନି ତ ଜାଣିବି କଣ ଭାତ ହେଇଥିବ ତର କାରୀ କଁ କରିଥିବେ ମୁଁ ଜାଣିନି।
ଭାତଟା ହେଇଥିବ କମ୍ପଲସରୀ ନା କି?
ହଁ ଆଉ ଯାହା ତରକାରୀ ହଁ। ଆଉ ତମ ଘର ଲୋକ ସମସ୍ତେ ଭଲ ଅଛନ୍ତି?
ହଁ ସବୁ ଭଲ ତମର?
ହଁ ଭଲ ଅଛନ୍ତି।
ହୁଁ ହୁଁ। ଆଉ କାଲି କାଲି ସ୍ନାନ ପୂର୍ଣ୍ଣିମାରେ ଯାଇଥିଲି ପୁରୀ। ପୁରୀ ଯାଇଥିଲି ସ୍ନାନପୂର୍ଣ୍ଣିମାରେ ସତରେ। ହଁ ବଢ଼ିଆ ସେ ଜଗା ଦର୍ଶନ ହେଲା। ସ୍ନାନ ମଣ୍ଡପରେ ସ୍ନାନ କରାହଉଥିଲା ବା। ତାପରେ ସି ବିଜରେ ସି ବିଜ ବୁଲିଲୁ ତାପରେ ମାତା ମଠ ଯୋଉଁ ସେଇଠି ବି ଯାଇଥିଲୁ ନରେନ୍ଦ୍ର ପୋଖରୀ। ଏମିତି ବୁଲାବୁଲି କରିକି ଆଜି
କାଲି ମୁଁ ବି ଯାଇଥିଲି ପୁରୀ ତ। ତମେ କେତେହେସି କି ଯାଇଥିଲ? ତମେ ଟ୍ରେନ ରେ ଯାଇଥିଲ ନା ମୁଁ ବି ଆମେ ସେ ଟ୍ରେନରେ ଯାଇଥିଲୁ। ଆମେ ତ ସେ ଟ୍ରେନରେ ଯାଇଥିଲୁ।
ଏଇ ଦସପଲା ଟ୍ରେନ ରେ
ହଁ ନାଇଁ ହଁ ଦସପଲା ଟ୍ରେନ ରେ ତ
ଆଉ କୁଆଡେ କୁଆଡେ ବୁଲିଲ?
ଆମେ ସେ ମାତା ମଠ ତ ଗଲୁ ଜଗନ୍ନାଥ ଦର୍ଶନ କଲୁ ତାପରେ ଯୋଉଁ ଭଣ୍ଡାର ଗଲୁ ସେମିତି ବୁଲାବୁଲି
ସୁ ସ୍ୱେତେ ଗଙ୍ଗା
ହଁ ତାପରେ ସ୍ୱର୍ଗଦ୍ୱାର ବି ଗଲୁ।
ହଁ ମ ସେଇ ସି ବିଚ ପାଖରେ ସ୍ୱର୍ଗ ଦ୍ୱାର କଣ ବାକି ଏଡ଼େ ବଡ଼ ସିବିଚ ଯେ କୋଉଁଠି ସ୍ୱର୍ଗଦ୍ୱାର ଟା ।
ହୁଁ।
ଆମେଭି ଯାଇଛୁ।
ବୁଲାବୁଲି କରିକି ଆଜି ଆସିଲୁ ସେଦିନ ରହିଲୁ ରାତିରେ କାଲି
କାଲି କୋଉଁଠି ରହିଲ ରୁମ୍ ନେଇକିନା କୋଉଁଠି?
ନାଇଁ ରିଲେଟିଭ ଅଛନ୍ତି ତାଙ୍କ ଘରେ ରହିଲୁ ଆଉ।
ଘର ଅଛନ୍ତି ବା
ମାମୁଁଘର ଭୁବନେଶ୍ଵରରେ ରିଲେଟିଭ୍ ରିଲେଟିଭ ଅଛନ୍ତି ପୁରୀରେ ଆମର ଜଣେ ରିଲେଟିଭ ଅଛନ୍ତି।
ହୁଁ ହୁଁ
ତାଙ୍କ ଘରେ ଯାଇକି ରହିଲୁ ସେ ସି ବିଚ୍ ପାଖାପାଖି ତାଙ୍କ ଘର
ଯାହା ହଉ ସି ବିଚ ଉପଭୋଗ କରିଥିବ ଆଉ
ହୁଁ। ରାତିରେ ସିବିଚ ପାଖକୁ ଗଲୁ ଦି ତିନି ଘଣ୍ଟା ବସିକି ଆସିଲୁ
ଆଉ ନହ ଏଇଠୁ ସ୍ନାନ ପୂର୍ଣିମା ତାହେଲେ ଦେଖିନିଥିବୁ
ନା ଦେଖିନି ଯାଇନି ତ ଦେଖିବି କଣ ନା
ଓ ହଁ ଘରେ ସବୁ କଣ କରୁଛନ୍ତି ଆଉ?
ଘରେ ଶୋଇଛନ୍ତି ସମସ୍ତେ ଖାଇକି ମୁଁ ଶୋଇ ପଡିଛି ଯେ ଖାଇନି ଯାଉଛି ଖାଇବି ଭୋକ ଲାଗିଲାଣି।
ହୁଁ ହୁଁ ବୈଷ୍ଣବୀ ଦେବୀ ମନ୍ଦିର ଯିବ?
ବୈଷ୍ଣବୀ ମନ୍ଦିର ହଁ ଯାଇଥିଲି ଦି ଦିନ ଦି ଥରେ ଯାଇଛି।
କିଏ କିଏ ଯାଇଥିଲ?
ମୁଁ ଏକୁଟିଆ ଯାଇଥିଲି।
ଏକୁଟିଆ ଯାଇଥିଲୁ।
ହଁ।
ତବ।
କାହା ଶଣନୁ ହମ ଏମିତି ଯାଇଥିଲି ସାଙ୍ଗ ସାଙ୍ଗରେ ଥରେ। ସାଙ୍ଗ ସାଙ୍ଗରେ ଦିଥର ଯାଇଥିଲି।
ଆଉ ଏକୁଟିଆ କଣ କହୁଛୁ? କହିବୁ ତ ସାଙ୍ଗ ମାନଙ୍କୁ ସହ ଯାଇଥିଲି।
ସାଙ୍ଗମାନେ ଏମିତି ଏତେ ବି ମାନେ ଏମିତି ନର୍ମାଲ ପୁଅପିଲା ସାଙ୍ଗଟେ।
ଓ ମୁଝିଲିି ବୁଝିଲି। ହୁଁ ହୁଁ। ଥାଉ।
ହୁଁ ଏ ତୁ କାଲି କୁଆଡେ ଉଭାନ ହେଇଗଲୁ। ମୁଁ ତତେ ଖୋଜିକି ପାଇଲିନି ତ।
କାଲି ବଲେ ମୁଁ ସାଙ୍ଗେ ସାଙ୍ଗେ ସବୁ ଡାକିଲା ଯେ ମୁଁ ପଳେଇ ଆସିଲି। ମାନେ କହିବାକୁ ବି ଆଉ ଟାଇମ୍ ହେଲାନି। ପୁଣି ଆସୁ ଆସୁ ସାଙ୍ଗେ ସାଙ୍ଗେ ବସ୍ ଲାଗିଲା। ମାନେ ଛା ଛାଡିଲାନିଲ ଝିଅ। ଠିକ୍ ତାଇମ୍ ଯାହା ପଳି ଆସିଲି ମୁଁ। ଆଉ ଦି ମିନିଟ୍ ଅପେକ୍ଷା କରିଥିଲେ ବସ୍ ମିସ୍ କରିଥାନ୍ତି।
ମୁଁ ତୋତେ ଖୋଜୁଛି ଚାରିଆଡେ। ମୁଁ କହିଲି କୁଆ ଗଲାହାରି କିଛି ନ କହିକି।
ସେଇଆ ମରମ କଲେ। ହଁ ମୁଁ ଗଲା ଦିନ କଲ କଲି ମାନେ ବସ କୁ ଗଲା ପରେ ମାନେ ପୁରା ପହଳି ଥିଲେ। ବସିଲା ବେଳକୁ ମାନେ ସେଇଠି ଖଦି ବସିଲି। ବସିଲି ଜୀମିତି ମୋ ପାଖରେ ଜଣେ ବସିଲେ। ଆମ ସିନିୟର ଦିଦି ଜଣେ। ତାଙ୍କ ସହ ଆ ହେ ପଳେଇ ଆସିଲି ଆଉ। ଟାଇମ୍ ପଳେଇଲା କେତେବେଳେ ମୁଁ ଜାଣି ପାରିଲିନି।
ମୁଁ ସେୟା ଭାବିଲି। ମୁଁ ତ ପଛକୁ ଅନେଇଲା ପାଉନି। ମୁଁ କହିଲି କୁଆ ଗଲା ଏଇନେ ଉଭାନ ହେଇଗଲା କୁଆଡେ ମ। ନ କହିକି କୁଆରେ ଗଲା ହାରି ମତେ। କଲ କଲେ ମୁଁ କହିଲି ଯାଇଥିବ ତ ସମୟରେ ରାଗ ଲାଗିଲା। ନ କଲେଣିି। ମୁଁ ନ କହିକି ଗଲା ହାରି।
ଆ ସେ ମତେ ଡାକିଦେଲା। ଡା କେତେବେଳେ ଆସିବୁ? ମତେ କହିଲା ଟାଇମ୍ ଟା ଦେଖିଲୁ। ମୁଁ ଟାଇମ୍ ଦେଖିଲା ବେସୁ ଟାଇମ୍ ହେଇଗଲାଣି ନା। ଦିଟା ପନ୍ଦର ହେଇଥିଲା ହେତେ ବେଳକୁ। ଆଉ ପାଞ୍ଚ ମିଣ୍ଟି କୋଡିଏ ହେଲେ ଛାଡି ଦଉଛି। କୋଡି ରେ ନୁହେଁ ଅଠର ଉଣେଇଶିରେ ଛାଡି ଦଉଛି। ସ୍ପିଡ୍ ପୁରା ଚାଲିବାକୁ ଗଲା।
ହୁଁ।
ଯାହା ହୋଉ ବାକି ବସ୍ ଲାଗିଲେ। ଛାଡିଲେ ସାଙ୍ଗ୍ ସାଙ୍ଗେ।
ଭଲ ନା।
ହଁ ବା ନହେଲେ ପୁଣି ହଇରାଣ ହବାକୁ ପଡିଥାନ୍ତା। ମିନାକ୍ଷି ହେଇକା ଜାଣିଚୁ ନ ସେମାନେ ଆସୁଛନ୍ତି ଯାଇକି ତିନିଟା ବେଳକୁ। ବେବିରେ ବେବି।
ଉଁ।
ଏତେ ଟାଇମ୍ ଆହୁରି କିଏ ଅପେକ୍ଷା କରିବ? ଆଡେ ମାନେ ଯେମିତିକି ହେଠେ ଭୁକ ଲାଗୁଛି। ସେଟେ ବିରକ୍ତି ଲାଗୁଛି। ଘରୁ ବାରେ ଯେତେ ଶୀଘ୍ର ପଳେଇ ଆଇଲେ ଭଲ ଲାଗିବ। ସିଏ ମାନେ ଏମତି ହଲି ଦୋହଲିକି ଆସୁଛନ୍ତି। ଲେଟ୍ କରିଦଉଛନ୍ତି। ଫୁଣି
କାଲି ଯଉ ପ୍ରୀତିର ମୋର ଯିବୁ ବାହାରକୁ ପ୍ଲାନିଂ କରୁଛୁ।
କାଲି।
ହଁ ଏଗ୍ଜାମ୍ ସଇଲେ ମ।
ଓହୋ।
ଏଗ୍ଜାମ ସଇଲେ ସନ୍ଧ୍ୟା ହେଲି କାଲି ଯିବାର ଥିଲା ଯେ ମୁଁ କହିଲି ମୁଁ ନାହିଁ ପୁରୀରେ ଅଛି। ତାପରେ କହିଲା ଆଜି ସେ ଭୁବନେଶ୍ୱର ଯାଇଛି। ତାର ଆଡମିସନ୍ ଅଛି ଯେ।
କୋଉ ଆଡମିଶନ୍?
ସିଏ କମ୍ପ୍ୟୁଟର ସାଇନ୍ସ୍ ପଢୁଛି ନା। ସେଥିପାଇଁ ଆଡମିସନ୍ କରିବାକୁ ଯାଇଛି। ଆଜି ତାର ଲାଷ୍ଟ୍
ଥିବ ଆଉ।
ହଁ ରି ଆଡମିସନ୍।
ହୁଁ।
କରିବାକୁ ଯାଇଚି ତା ଦିଦି ସାଙ୍ଗରେ। ତାପରେ ଆଜି ଆସିବ ଘରେ ମୁ ଆସିଲେ କାଲିକି ଏକ୍ସାମ ସରିଲେ ଯିବୁ ସନ୍ଧ୍ୟା ଆସିକି
ଓହୋ। ଆମର କେବେ ଆମର ଏକ୍ସାମ ପରେ ବୋଧେ ହବ।
କଣ
ରିଆଡ଼୍ମିସନ।
ହଁ ଏକଜାମ ପରେ ହବ ତ।
ନା କରନ୍ତୁ ହେଲେ ଆହୁରି ଭଲ ହୁଅନ୍ତା।
ଉଁ
ରିଏଡମିସନ ଟା ନ କରନ୍ତେ ବୋଲେ ଭଲ ହନ୍ତାନି।
ସେ ଆହୁରି ପଇସା ନେବେ।
ତୋର ସ୍କୋଲାରଶିପ ପଇସା ଆସିଲା।
ଚୋପା ସ୍କୋଲାରଶିପ ରଖିଥା ପାଖିରେ।
କଣ ହେଲା?
ଆରେସେ ପେଡିଙ୍ଗ ହେଇକି ଦେଖଉଛି।
କଣମ ଆଜିଯାଏଁ ପେଣ୍ଡିଙ୍ଗ।
କେଜାଣି ତାକୁ ଜଣା ମୋର ତ ଆଉ ଆଶା ନାହିଁ। ମୋର ତ ପ୍ରୀତିର ଆମ ଦିଜଣଙ୍କର ଆମ ଦିଜଣଙ୍କର ଆସିନି।
ମୋର ଯାହା ଆସିଲାହାରି।
ଭଲ ମୋର କି ପ୍ରୀତିର ଆସିଲାନି କଣ ହେଲା କେଜାଣି ତାକୁ ଜଣା।
ଅଉ ଏଇଟା ପକେଇଲୁନି ଲେବୋର୍ ଗାର୍ଡ ସ୍କୋଲାରର୍ଷିପ ଟା।
ଏ ଲେବର ଗାର୍ଡ ଗଲାଣିଭାରି କୁଆଡ଼େ ଲେବର ହେଇକି।
ଟାଇମ ଡେଟ ପଳେଇଲାଣି ବି।
ହଁ।
ଏଇଟା ପକେଇ ଦେଇେଇଥିଲେ ଭଲ ହେଇଥାନ୍ତା ଏତିକି ଜାଣିଛୁ ନା ଏସି ଏସଟି ପିଲାଙ୍କର ଆସି ସେ ତେର ହଜାର ଚଉଦ ହଜାର ବାର ହଜାର ଏମିତି।
କୋଉଥିରେ?
ଏଇ ସ୍କଲାରସିପ ପଇସା ଗୁଡାକ
ଭଲ ଏମାନଙ୍କର ସବୁଠୁ ଭଲ। ଆମ ଓ ବି ସି ପିଲାଙ୍କର ବେକାର।
ଆମେ ତ ଗୋଟେ ପ୍ରକାର ପୁଣି ଜେନେରାଲ ପିଲା ଆହୁରି ଇଏ
ସେଇୟା। ସବୁ ଯୋଉ ଏସଟି ଏସି ଏଗୁଡ଼ାକ ସବୁଠୁ ବେଷ୍ଟ ଜାଣିବାରେ। ହୁଁ ଲାଇଫରେ ତାଙ୍କର ହିଁ ହଉଛି ଜିନ୍ଦାବାଦ।
ହଁ ବାକି ଟିକେ ଯଦି ହାର୍ଡୱାର୍କ ସେମାନେ କରିଦେବେ ହାର୍ଡୱାର୍କ ବି ନାହିଁ ଜଷ୍ଟ ଟିକେ ଖାଲି ଫୋକସ କରିଦେବେ ହେଲେ ବଢିଆ
ସେ ତାମାନେ ଟିକେ ବାଇଚାନ୍ସ ଟିକେ ପାସ୍ ହେଇଗଲେ ବି ଗଲା ଆଉ କିଛି କରିବାକୁ ପଡନ୍ତାନି।
କେତେ ଜଣ ଅଛନ୍ତି ସେମିତି ଖାଲି ବାତରା ହେଇ ବୁଲୁଛନ୍ତି।
ସେଇଆ।
କାଲି କେତେଟାବେଳକୁ କଲେଜ ଯିବା?
ଟା
ହୁଁ।
ଯୋଉ ତେଶ ବି ଯାଉ ସେ ତେଇଶିକ ତ ପଢା ପଢ଼ି କଣ ମୁଁ ଭାବିଥିଲି ଏକତିରିଶିଆ ମାସ ବୋଲି ବସିଥିଲି କାଲିଠୁ ଅନେଇକି। ତାପରେ ଆଜି ମୁଁ ଜାଇଁଲିି ତିରିସିଆ ବୋଲି ଯେ ଏବେ ଯାଉଛୁ କଣ ଖାଇଦେଇେଇକି ତ ଉପରେ ବସିକି ପଢିବି ବସିକି ତିନିଟାରୁ ଷ୍ଟାର୍ଟ କରିବି ପଢା।
ଏ ମୁଁ ବି ଯାଉଛି ପଢାପଢି ଟିକେ କରିବି ହିଁ।
ଯାଉଛି ପଢିବି ତିନିଟା ବେଳକୁ ପଢିବି ଦେଖିବା କୋଉ ଯାଏଁ ଯାଉଛି ଇଛା ଅଛି ପଢିବାକୁ। ଇଚ୍ଛା ଅଛି ପଢିବାକୁ ଯାଉଛି ପଢିଦେବି ମୁଁ ମୁଡ ଅଛି ପଢିବାକୁ। ଯାଉଚି, ଏ ଯୋଉ ଏଇ ମୁଡରେ ଯଦି ପଢେଇଦେବି ନୁହଁକି ଯାହା ପଢିବି ପୁରା ସାଙ୍ଗେ ସାଙ୍ଗେ ମନେ ରହିଯିବ। ଆଉ ମୁଡ୍ ନଥିବା ଟାଇମ ରେ ପ ତୁ ବସେ ମୋର ଏବେ ମୁଡ ଅଛି ଯାଉଛି ପଢ଼ିଦେବି ଭଲ କି।
କ୍ଲିଅର କରିଦେଇକି ଯିବି ଯାହା ଆଉ। ପଢିବି କଣକି ଖାଲି ଟିକେ ଦେଖିଦେଲେ ଗଲା। ମତେ। ଯାଉଛି ସେଇଆ କରିବି ବସିକି ଆଉ। ମୁହଁ ଧୋଇକି ଯାଉଛି ଖାଇବି ମତେ ଭୋକ ଲାଗିଲାଣି କିଛି ଖାଇନି ଏପର୍ଯ୍ୟନ୍ତ ସଖାଳୁ। ସଖାଳୁ କଣ କାଲି ରାତିରୁ ମୁଁ କିଛି ଖାଇନି ଜାଣିଛୁ କି ନାଇଁ।
ହଉ ଯାଅ ଖିଆ ପିଆ କରିବୁ ପଢାପଢି କରିବୁ ରଖିଦଉଛି।
ହଉ।